ହ୍ୟାଲୋ।
କଣ କରୁଚ?
ନାଇ ମୁଁ ଏଇଠୁ ବସିଛିି ମୋବାଇଲ ଦେଖୁଥିଲି ରଥଯାତ୍ରା ଭିଡିଓ।
ଆଛା ଆଉ।
କେମିତି ଅଛ?
ଭଲ ଅଛି ତମେ?
ମୁଁ ବି ଭଲ ଅଛି।
କଣ ଖାଇଥିଲ।
ଖାଇଥିଲି ବରକଷା ଖାଇଥିଲି।
ବର୍ଷା ହେଇଛି କି ନାଇଁ ତମ ଆଡେ।
ନାଇଁ ବର୍ଷା ହେଇନି ଉଠେଇ ଥିଲା କିନ୍ତୁ ହେଇନି ତମଆଡେ ହେଇଥିଲା କି?
ଆଉ ଏବେ ଆଗକୁ ରଥଯାତ୍ରା ସୂଚନା
ହଁ।
ରଥଯାତ୍ରାରେ କଣ ପ୍ଲାନିଙ୍ଗ ଅଛି ରଥଯାତ୍ରାରେ?
ପ୍ଲାନିଂ କଣ। ହବ ରଥଯାତ୍ରାରେ ବୁଲାବୁଲି କରିବା ଟିକେ ଯିବା। ବଲଦେବ ମନ୍ଦିର। ଏବେ ତ ସବୁ ସୋସିଆଲ ମିଡିଆରେ ରଥଯାତ୍ରା ଭିଡିଓ ଚାଲିଛି ଆଉ। ହେଲା।
ଛୋଟବେଳର କଥା ମାନେ ପଢେ ପଢେ କି ନାଇଁ? ଛୋଟବେଳେ ସବୁ ଗାଁରେ ରଥଯାତ୍ରା ହୁଏ ଗାଁ ରଥଯାତ୍ରରେ ବୁଲାବୁଲି କରନ୍ତି ସବୁ। ସେ ଡଙ୍ଗା କାଗଜ ଡଙ୍ଗା ହସିବାକୁ ଯାଆ ଶାନ୍ତି ଲାଗେ। ବାଟରେ ରଥଯାତ୍ରା ଆସିବା ପୂର୍ବରୁ ବହୁତ ଭଲ ରଥଯାତ୍ରା ଆସିବା ପୂର୍ବରୁ ନୂଆ ଡ୍ରେସ କିଣି ଥିଲ ସକାଳୁ ସାଙ୍ଗମାନଙ୍କ ସହ ରଥ ଦେଖିବାକୁ ଯାଉଥିଲୁ। ଏଇସବୁ ଛୁଆବେଳୁ ସବୁ ଥିଲା ଆଉ।
ହୁଁ। ଆମ ଗାଁରେ ତ ପିଲାମାନେ ନିଜେ ଛୋଟ ହଁ। ଆମ ଗାଁ ତ ପିଲାମାନେ ନିଜେ ଛୋଟ ରଥ ତିଆରି କରୁଥିଲେ।
ହଁ ଛୋଟିଆ ରଥ ତିଆରି କରୁଥିଲେ। କେମିତି ତିଆରି କରୁଥିଲେ କାଠରେ ନା କାଗଜରେ?
କାଠ କାଗଜ ରଙ୍ଗୀନ କପଡ଼ା ଦେଇକି। ତାପରେ ସବୁ ଘର ଆଗରେ ମାନେ ରଙ୍ଗବା ଦେଇକି ଗୋଟେ ଛୋଟ ଫଟୋ ରଖନ୍ତି ଭିତରେ ରଖିକି ସବୁ ଗାଁ ମାନେ ଘର ଘରେ ବୁଲେଇଥାନ୍ତି। ବୁଲିବା ପାଇଁ ଯାଆନ୍ତି ଏବଂ ବହୁତ ସୁନ୍ଦର ପରମ୍ପରା ନା।
ବହୁତ ସୁ ନ୍ଦର।
ହୁଁ।
କର ନାହିଁ।
ହଁ। ସେତେବେଳେ ମୋବାଇଲ ନଥିଲା କିନ୍ତୁ ଖୁସି ବହୁତ ଥିଲା ହଁ।
ଏବେ ତ ସବୁ ସବ ସବେ ମାନଃ ଫଟୋ ଆଉ ରିଲ ବନେଇବାରେ ବ୍ୟସ୍ତ।
ହଁ ତଥାପି ରଥଯାତ୍ରା ଭକ୍ତି ଭାବ କମି ନାହିଁ।
ହୁଁ, ଜଗନ୍ନାଥଙ୍କ ନାମରେ ତ ଗୋଟେ ଶାନ୍ତି ମିଳେନା।
ହଁ ତୁମେ କେବେ ପୁରୀ ଯାଇଛ? ହେ।
ରଥଯାତ୍ରାରେ ସମ୍ଭମ ସମୟ ନୁହେଁ।
ଆରେ ତୋମ ବ୍ୟାଗ୍ ଗ୍ରାଉଣ୍ଡ ରେ ନଏଜ୍ ଶୁଭୁଚି ତ ତୋମ ପଛ ପଟେ ଗୀତ କିଏ ବଜଉଚନି?
ହଁ ହେଇ ଆମ ଝିଅ।
ପଚାରୁଛି, ପଚାରୁଛି କାହିଁ କହିଲ?
ଅଥରାର ଆଇବେ ସୁଭାଗମି ପୁନମି ଆଏ ବୋଲି ମୁଁ ମାନେ କୁହନ୍ତି। ତୁମେ ତିନୋଟି ରଥର ନାମ ମମେ ମନେ ଅଛି?
ମନେ ଅଛି। ଗୋଟେ ହଉଛନ୍ତି ନନ୍ଦିଘୋଷ, ଆଉ ଜଣେ ହଉଛନ୍ତି ତାଳଧ୍ଵଜ ଓ ଦର୍ପଦଳନ।
ବାଃ ସବୁ ଠିକ କହିଲ। ସ୍କୁଲ୍ ରେ ପଢିଥିଲ ନା? ଆଜିକାଲି ପିଲାମାନେ ହୁଏତ ଏତେ ଜାଣୁନାହାନ୍ତି।
ହଁ ଟିଭିରେ ତ ବହୁତ ଯେ ଉଁ, ଯେତେ ଭିଡ ଦେଖାଯାଏ ସାମ୍ନାରେ ଦେଖିଲେ ଯେତେ ଭଲ ଲାଗିବ ନା କିନ୍ତୁ ବହୁତ ଭିଡ ଲକ୍ଷ ଲକ୍ଷ ଲୋକ ଆସନ୍ତି ନା।
ହଁ। ସମସ୍ତେ ତ ପ୍ରଭୁଙ୍କ ଦର୍ଶନ ରେ ହିଁ ଆସନ୍ତି।
ହୁଁ, ରଥ ଟାଣିବାର ସୌଭାଗ୍ୟ ମିଳିଲେ ବହୁତ ରଥ ଟାଣିବାର ସୌଭାଗ୍ୟ ମିଳିଲେ ବହୁତ ପୁଣ୍ୟ ମିଳେ ବୋଲି କୁହନ୍ତି।
ହଁ ଅଁ, ମା ମୋର ବି ଆଜି ବି ସେଇ କଥା କହନ୍ତି। ନା ପରମ୍ପରା ବିଷୟରେ ଜାଣିବା ଦରକାର। ଆଜିକାଲି ଯୋଉ ପିଲାମାନେ ଏସବୁ ମା-ମାନେ ଖାଲି ଯାହା ମୋବାଇଲ୍ ରିଲ୍ସ ବନଭଛନ୍ତି ଏସବୁ ଏଥିରେ ଧ୍ୟାନ ଦେଲେ। କିନ୍ତୁ ଜାଣି ବା ଦରକାର ଠିକ କଥା ନୁହେଁ?
ରଥଯାତ୍ରା ଦିିନ କୁ କଣ ଖାଇବା ବହୁତ ପସନ୍ଦ କରୁଛ?
ଆ, ମୁଁ ଖିରୀ ପୋଡପିଠା, ପ୍ରସାଦ
ମୋର ବି ପୋଡ଼ପିଠା ବହୁତ ପସନ୍ଦ ଅଛି।
ରଥଯାତ୍ରା ପୋଡପିଠା ଦୁହେଁ ସାଙ୍ଗେ ସାଙ୍ଗେ ମନେ ପଡେ। ଏବେ ତ ମୋର ଖାଇବାକୁ ଇଚ୍ଛା ହଉଛି। ମୋର ବି।
ଠିକ କଥା, ଆଚ୍ଛା ତୁ ଜାଣିଚନ୍ତି ରଥଯାତ୍ରା ପୂର୍ବରୁ ପୁରୀରେ କେତେ ପ୍ରସ୍ତୁତି ହୁଏ?
ହଁ। ଟିକେ ଟିକେ ଜାଣିଛି। ରଥ ତିଆରି କାମ ଅକ୍ଷୟ ତୃତୀୟା ରେ ଆରମ୍ଭ ହୁଏ। ସେଥିପାଇଁ ବିଶେଷ କାଠ ଅଣାଯାଏ।
ଲାଗେ ପ୍ରତିବର୍ଷ ନୂଆ ରଥ ବନା ଯାଏ।
ପାଣିରେ ଆଜି କା ହଁ ରେ ଏତେ ବଡ ରଥ ତିଆରି କରିବା ସହଜ କଥା ନୁହେଁ। ହ
କାରିଗର ମାନେ ମଧ୍ଯ ପିଢି ପରେ ପିଢି ଏଇ କାମ କରୁଛନ୍ତି ନାଇଁ?
ଠିକ କହିଲ ପରମ୍ପରାକୁୁ ଜୀବନ୍ତ ରଖିଚନ୍ତି।
ଆଚ୍ଛା ତୋର ଘରେ ରଥଯାତ୍ରା ଦିନ କେମିତି କଟେ?
ମୋର ମୋର ସକାଳୁ ସମସ୍ତେ ଶୀଘ୍ର ଉଠନ୍ତି। ଘର ସଫା କର ରନ୍ତି, ତା ପାଇଁ ପୂଜା କରିବା ପାଇଁ ଭାରି ଯାଆନ୍ତି ମନ୍ଦିରକୁ।
ଆମ ଘରେ ମଧ୍ୟ ସେମିତି ମା ସଖାଳୁ ସଖାଳୁ ଉଠନ୍ତି, ଚାଲେ ଏମତି।
ହୁଁ, ସତରେ ସବୁ କାମ ସେମାନେ କରନ୍ତି।
ମା ମାରେ ତ ସବୁ ପର୍ବୁ ସବୁ ପର୍ବପର୍ବାଣିର ମିଛ ନାହିଁ କି ଏନ ନେଇ
ହ ସତରେ ସବୁ କାମରେ ସେମାନେ କର ସବୁ କାମ ସେମାନେ ହିଁ କରନ୍ତି। ହଁ ଖିରି ମଣ୍ଡା ପୋଡ ପିଠା।
ମା ଶୁଣିଲି ହିଁ ଭୋକ ଲାଗୁଛି।
ହଁ ଆସିଯା ଖାଇ ଖୁଆଇଦେବି।
ନିଶ୍ଚିତ ଆସିବି।
ସିଏ ତ ସେ ଦିନ ଆଛା। ତମ ତମର ମନେ ଅଛି ଛୋଟବେଳ ରଥ ମୟାରୁ କଣ କିଣିଥିଲ? କମେଉ ଗ ତ ନମ୍ବର ନୁହଁ ଆ ମୋବାଇଲ ତ ଖରାପ ହେଇଛି। ଆଉ ଜଣଙ୍କ ମୋବାଇଲି ମୋ ତ ରଙ୍ଗନ ଚୁଡ଼ି କିଣିବାର ଭାରି ଶୋଉକୁ ଥିଲା। ମୋ ନମ୍ବର ବି ନ
ମତେ ସବୁ ଷ୍ଟଲ ବୁଲି ବୁଲି ଦେଖୁଥିଲି। ବ୍ୟକଗ୍ରାଉଣ୍ଡଣ୍ଡେ ନ ନ ଆସଛି ଇକ୍ଲ ହଁ ଗରମ ଗରମ ଯିଲେପି।
ହ୍ୟାଲୋ। ହୁଁ ଏବେ ସେଇଦିନ ମନେ ପିଲେ ବହୁତ ଭଲ ଲାଗେ।
ସେତେବେଳେ ଛୋଟ ଛୋଟ କଥାରେ ଖୁସି ମିଳୁଥିଲା।
ଆଜିକାଲି ଲୋକେ ଖୁସି ଖୋଜିବାକୁ ବାହାରକୁ ଯାଉଛନ୍ତି।
ଆମ ପର୍ବପର୍ବାଣିରେ ହିଁ କେତେ ଆନନ୍ଦ ଅଛି। ହେଇିଲେ ନ ସାରେ।
ହୁଁ ରଥଯାତ୍ରା ଦିନ ଟିଭି ରେ ଛେରା ପହରା ଦେଖିଛକି?
ହଁ ଗଜପତି ମହାରାଜ ସୁନା ବେଶ ବେଶମ ହାଡୁ ଧରି ରଥ ସଫା କରନ୍ତି।
ଭାଉଜ ଓହୋ ସେଇ ପର୍ବ ମ ମତେ ବହୁତ ଭଲ ଲାଗେ।
ହଁ ଏହା ଦେଖାଏ ଯେ ପ୍ରଭୁଙ୍କ ଆଗରେ ସବୁ ହିଁ ସମାନ।
ଠିକ କହିଲ ଆଚ୍ଛା ତୁମେ କେବେ ରଥ ଟାଣିଛ?
ଆମ ଗାଁ ର ରଥ ଟଣା ରଥ ଟାଣିଛୁ।
କେମିତି ଲାଗିଥିଲା?
ବହୁତ ଭଲ ସମସ୍ତେ ଏକାଠି ହୋଇ ଟାଣୁଥିଲେ।
ସେ ଏକତା ହିଁ ରଥାୟାତ ସବୁଠାରୁ ସୁନ୍ଦର ଜିନିଷ।
ଆଉ ଧନୀ ଗରିବ ଛୋଟ ବଡ଼ ସବୁ ଏକାଠି ହୁଅନ୍ତି।
ସେଥିପାଇଁ ଜଗନ୍ନାଥଙ୍କୁ ସାରା ବିଶ୍ଵର ଠାକୁର ହିଁ କୁହାଯାଏ।
ଆରେ ଯେଉଁଠାକୁ ପ୍ରଭୁ ରଥରେ ଯାଆନ୍ତି।
ହଁ। ହଁ ରଥଯାତ୍ରା ଦିନ ପ୍ରଭୁ ଜଗନ୍ନାଥ ବଳବତ ସୁଭଦା ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।
ମୁଁ ଆଜି କହ ମୋ ଆଜି ଆଈ କୁହନ୍ତି ଗୁଣ୍ଡିଚା ମନ୍ଦିର ପ୍ରଭୁଙ୍କ ମାଉସୀ ଘର ବୋଲି କୁହାଯାଏ।
ଲଡ଼ୁ ଗାଛ। ମୁଁ ମଧ୍ୟେ ସେଇ କଥା ଶୁଣିଛି।
ସେଠାରେ କେତେ ଦିନ ରୁହନ୍ତି?
ପ୍ରାୟ ସାତ ଦିନ ତାପରେ ବାହୁଡା଼ ଯାତ୍ରା ହୁଏ ନାଁ।
ହଉ ପୁଣି ଶ୍ରୀମନ୍ଦି ମନ୍ଦିରକୁ ଫେରି ଆସନ୍ତି ନାଇଁ। ରଥଯାତ୍ରାର ପ୍ରତ୍ୟେକ ପରମ୍ପରା ପଛରେ ଗୋଟେ ସୁନ୍ଦର କାହାଣୀ ଅଛି।
ହଁ ସେଥିପାଇଁ ଏହା କେବଳ ପର୍ବ ନୁହେଁ ଗୋଟେ ଭାବନା
ଠିକ କହିଲା ତମେ କେବେ ମହାପ୍ରସାଦ ଖାଇଛ?
ହଁ ଥରେ ପୁରୀ ଯାଇଥିବା ବେଳେ ଖାଇଥିଲି,
କେମିତି ଲାଗିଥିଲା
ବହୁତ ସଵାଦିଷ୍ଟ କିନ୍ତୁ ସ୍ୱାଦ ଠାରୁ ଅଧିକ ଭକ୍ତିର ଅନୁଭବ ଥିଲା
ହଁ ମୁ ମ କ ମହସବ ହେଇଛି ଆଉ
ହଁ
ମୁ ମୁ ବେଡ଼ ମୁ ଯ ଆଉ ସାଙ୍ଗ ତମ ସା କଥା ବି ବହୁତ ଭଲ ଲାଗିଲା। ହୁଁ
ଆଉ ତ ତା ଗୋଟେଷ୍ଟ ବିଷୟ ବିଷୟ ନେଇକି ଧନ୍ୟବାଦ ରହିଲି।
ଠିକ୍ ଅଛି ଧନ୍ୟବାଦ।